ହ୍ୟାଲୋ
ହୁଁ କଣ କହୁଥିଲେ ରଥଯାତ୍ରା ବିଷୟରେ କୁହନ୍ତୁ,
ହଁ ରଥଯାତ୍ରା ବିଷୟରେ ଚାଲିଥିଲା ଆମର ତ ବାହୁଡ଼ା ଦିନ ଆମ ପ୍ରଭୁ ଯାଆନ୍ତି, ତାଙ୍କ ଭିତରକୁ ମାନେ ତାଙ୍କ ଗୃହ ଭିତରକୁ ଯାଆନ୍ତି, ତ ଦେନ ସୁନାବେଶ ତା ପରଦିନ ହୁଏ ସୁନାବେଶ ହେଉଛି, ରଥଯାତ୍ରା ଏକ ଖାସ୍ ଦିନ ଯେଉଁଦିନ ଭଗବାନ ସୁନା ଗହଣ ଗହଣରେ ସଜାଯାଏ, ସେହିଦିନ ଭଗବାନ ଯେତେବେଳେ ବାହାରକୁ ଆସନ୍ତି ମାନେ ରଥରେ ବସିବା ପାଇଁ ତ ତାଙ୍କୁ ସବୁ ଭକ୍ତମାନେ ଟେକିକିରି ଝୁଲେଇ ଝୁଲେଇ ଆଣନ୍ତି
ହଁ
ଜଗନ୍ନାଥ ଜଗନ୍ନାଥ ମନ୍ଦିର ଆଗରେ ସମ୍ମୁଖରେ ରଥ ଉପରେ ହୁଏ, ବାହୁଡ଼ା ଯାତ୍ରା ପରଦିନ ସାଧାରଣତଃ ଆଷାଢ ମାସରେ ଏଗୁଡ଼ା ହୁଏ, ବାକି ବାହୁଡ଼ା ପର ବାହୁଡ଼ା ପରେ ତିନି ଦେବତା ରଥ ରଥରେ ବସନ୍ତି ମନ୍ଦିର ସେବାୟତ ମାନେ ସୁନା ଗହଣା ପ୍ରସ୍ତୁତ କରନ୍ତି ମୁକୁଟ, ହାର, ହାତର ଗହଣା, ବାହୁରେ ବାହୁଡ଼ି ଏଗୁଡାକ ସବୁ କିଛି ପିନ୍ଧନ୍ତି, ଦେବତାଙ୍କୁ ସୁନା ଗହଣା ପିନ୍ଧ ଇବା ଏହାକୁ ସୁନାବେଶ କୁହାଯାଏ, ଭକ୍ତ ମାନଙ୍କ ଦର୍ଶନ ଲକ୍ଷ ଲକ୍ଷେ ଭକ୍ତ ଏହା ଦେଖିବାକୁ ଆସନ୍ତି ସମସ୍ତେ ଦର୍ଶନ କରନ୍ତି ଓ ଆଶୀର୍ବାଦ ନିଅନ୍ତି, ଭୋଗ ଓ ପୂଜା ଭଗବାନଙ୍କୁ ଭୋଗ ଲଗାଯାଏ ପୂଜା ହୁଏ, ବିଶେଷତଃ ଭଗବାନ ଜଗନ୍ନାଥଙ୍କ ଜଗନ୍ନାଥଙ୍କୁ ରା ରାଜା ଭାବେ ସଜାଯାଏ ଏହା ରଥଯାତ୍ରାର ସବଠାରୁ ସୁନ୍ଦର ଦିନ। ତାପରେ ଆମର ତା ପରଦିନ ଆମର ହୁଏ
ଯେତେବେଳେ ଅ ହଁ
ନୀଳାଦ୍ରି ବିଜେ ହୁଏ, ତ ନୀଳାଦ୍ରି ପ ବୀଜେ ହେଉଛି ରଥଯାତ୍ରାର ଶେଷ ଦିନର ପର୍ବ ଏହି ଦିନ ଭଗବାନ ପୁଣି ମନ୍ଦିରକୁ ପ୍ରବେଶ କରନ୍ତି, ମାନେ ସୁନାବେଶ ତା ପରଦିନ
ହୁଁ
ସେଇଦିନ ରଥରୁ ତାଙ୍କେ ତଳକୁ ଆସିକିରି ମନ୍ଦିରକୁ ଯାଆନ୍ତି, ଲକ୍ଷ୍ମୀ ମାଙ୍କ ରୋଷ ଯେତେବେଳେ ଜଗନ୍ନାଥ ଗୁଣ୍ଡିଚ ଯାତ୍ରାକୁ ଯାଆନ୍ତି, ସେତେବେଳେ ଲକ୍ଷ୍ମୀଙ୍କୁ ନେଇଯାଆନ୍ତି, ନାହିଁ, ସେଥିଲାଗି ଲକ୍ଷ୍ମୀ ମା ଜଗନ୍ନାଥ ବଳଭଦ୍ର, ସୁ ସୁଭଦ୍ରା ଉପରେ ରାଗିଥାନ୍ତି ତାପରେ ଯେତେବେଳେ ଭକ୍ତ ଭଗବାନ ଫେରନ୍ତି, ଲକ୍ଷ୍ମୀ ମା ମନ୍ଦିରକୁ ଦୁଆର ବନ୍ଦ କରିଦିଅନ୍ତି ଲକ୍ଷ୍ମୀ ମା ସେ ତୁରନ୍ତ ଭିତରକୁ ଯିବାକୁ ଦିଅନ୍ତି ନାହିଁ। ଯେହେତୁ ତାଙ୍କ ଉପରେ ରାଗି ଥିଲେ ସେ ତେଣୁ ଲକ୍ଷ୍ମୀମା ଦିଅନ୍ତି ନାହିଁ ତାଙ୍କୁ ଜଗନ୍ନାଥଙ୍କୁ ଭିତରକୁ ଯିବାକୁ ତା ପରେ ଆମର ଜଗନ୍ନାଥ ମନ୍ଦିର ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନେଇ ବାକୁ ଚେଷ୍ଟା କରନ୍ତି। ଏହା ପରେ ଲକ୍ଷ୍ମୀ ମା ଖୁସି ହୋଇ ଦୁଆର ଖୋଲିଦିଅନ୍ତି, ମନ୍ଦିରକୁ ପ୍ରବେଶ ତାପରେ ତିନୋଟି ଦେବତା ମନ୍ଦିରକୁ ପ୍ରବେଶ କରନ୍ତି, ଏହା ସହିତ ରଥଯାତ୍ରା ସମାପ୍ତ ହୁଏ, ଏହାର ମହତ୍ଵ ରହିଲା ଯେ ଏହା ପତି ପତ୍ନୀର ସ୍ନେହ ଓ ମନମାଲ୍ୟର ମାଳନ୍ୟର କଥା ଦର୍ଶାଏ ଓଡ଼ିଶାର ଓଡ଼ିଶାରେ ଏହା କୁ ରସଗୋଲା ଦିବସ ଭାବେ ମଧ୍ୟ ମନାଯାଏ। ରଥଯାତ୍ରା ଶେଷ ଦିନ ଲକ୍ଷ୍ମୀ ମାଙ୍କ ରୋଷ ରସଗୋଲା ଦେଇ ମନେଇବା ମନ୍ଦିରକୁ ପ୍ରବେଶ କରନ୍ତି ଏହା ହିଁ ନୀଳତ୍ରି ବୀଜର ପୁରା କଥା। ତମେ କଣ ଜାଣିଛ କୁହ?
ହଁ ଏବେ ତ ତମେ ରଥଯାତ୍ରା ମାନେ ରଥଯାତ୍ରା ବିଷୟରେ କହିଲ ବାକି ଅ ଜଗନ୍ନାଥଙ୍କର ଯୋଉ ବ୍ରହ୍ମ ବାର ବର୍ଷକୁ ଥରେ ଅ ବାର ବର୍ଷକୁ ଥରେ ପୁନର୍ବାର ବ୍ରହ୍ମ ତାଙ୍କ ଦେହରେ ଅ ମାନେ ଯୋଉଟା କୁ ତିନି ପୁରୁଣା ବ୍ରହ୍ମଙ୍କୁ କାଢ଼ି ନୂଆ ବ୍ରହ୍ମଙ୍କୁ ପୁଣି ଥରେ ଜଗନ୍ନାଥଙ୍କ ଦେହରେ ରଖାଯାଏ ସେ ବିଷୟରେ କିଛି ଜାଣିଛଛନ୍ତି ଆପଣ?
ନା।
ତ ବାର ବର୍ଷକୁ, ଯେତେବେଳେ ଶ୍ରୀକୃଷ୍ଣ ମରି ଯାଇଥିଲେ, ଶ୍ରୀକୃଷ୍ଣ ଯେତେବେଳେ କୃଷ୍ଣଙ୍କ ଭଗବାନ ବିଷ୍ଣୁ, ଯେତେବେଳେ ଶ୍ରୀକୃଷ୍ଣଙ୍କ ଅବତାର ନେଇ ଧରା ପୃଷ୍ଠକୁ ଆସିଥିଲେ, ତ ଯେତେବେଳେ ଭଗବାନ ହେଲେ, ମଧ୍ୟ ସେ ଯେତେବେଳେ ଧରାପୃଷ୍ଠରେ ଜନ୍ମ ନେଇ ଛନ୍ତି, ତ ସେ ତାଙ୍କର ମରିବା ସୁନିଶ୍ଚିନ୍ତ, ତ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମରିଗଲେ, ତାଙ୍କର ସାରା ଶରୀର ପାଉଁଶ ହେଇଗଲା, କିନ୍ତୁ ତାଙ୍କର ଯୋଉ ହୃଦୟ ସେଇଟା ହିଁ ପାଉଁଶ ହେଲାନି, କି ଯେତେ ଯାହା କଲେ ବି ସେଇଟା କୁ ନଷ୍ଟ କରି ହେଲାନି, ହୁଏତ ଏଇଟା ହଉଛି ଉ ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କର କିଛି ଅପୂର୍ବ ଲୀଳାର କିଛି ମାନେ ଆରମ୍ଭର ସଂକେତ, ତ ସେଇ ବ୍ରହ୍ମଙ୍କୁ ମାଟି ତଳେ ପୋତା ଯାଇଥିଲା, ତ ବ୍ରହ୍ମ ସେଇ କୃଷ୍ଣଙ୍କର ଶ୍ରୀକୃଷ୍ଣଙ୍କର ବ୍ରହ୍ମକୁ ହିଁ, ଇଏ ଜଗନ୍ନାଥଙ୍କ ପ୍ରାଣ ମାନେ ଦେହରେ ସେଇଟା, ଶ୍ରୀକୃଷ୍ଣଙ୍କ ହୃଦୟକୁ ଶ୍ରୀକୃଷ୍ଣ ତ ମରିଗଲେ, ତାଙ୍କ ହୃଦୟ ନଷ୍ଟ ହେଲା ନାହିଁ, କି ପୋଡିଲା ନାହିଁ, ତ ସେଇ ତାଙ୍କ ହୃଦୟକୁ ଜଗନ୍ନାଥଙ୍କ ଦେହରେ ବ୍ରହ୍ମ ହିସାବରେ ରଖାଯାଏ, ଯାହା ଦ୍ଵାରା କି ଜଗନ୍ନାଥ ମନାଯାଏ କି, ଯେହେତୁ ଆମ ମାନଙ୍କ ଦେହରେ ଏବେ ହୃଦୟ ଅଛି, ତ ଆମେ ମାନେ ବି ଜୀବିତ, ଠିକ ସେମିତି ଜଗନ୍ନାଥଙ୍କ ଦେହରେ ବି ବ୍ରହ୍ମ ରଖାଯାଇଛି, ମାନେ ହୃଦୟ ରଖାଯାଇଛି, ତ ସେ ବି ଜୀବିତ ସେ ବି ଆମ ଡା ଡାକ ଶୁଣନ୍ତି, ସେ ବି ମଣିଷ ମାନଙ୍କ ପରି ଚଳ ପ୍ରଚଳ କରନ୍ତି, ସବୁ କିଛି କରନ୍ତି, ତ ସେଇ ବ୍ରହ୍ମକୁ ବାର ବର୍ଷକୁ ଥରେ ଅ ଚେଞ୍ଜ କରାଯାଏ, ଅ କୁହାଯାଏ କି ଆମ ମାନେ ଲୋକବାଣୀ ଅଛି, କି ସେଇ ବ୍ରହ୍ମକୁ ଯିଏ ବି ଜଗନ୍ନାଥଙ୍କ ମୁ ମୁହଁରେ ଜଗନ୍ନାଥଙ୍କ ଦେହରେ ଅ ପ୍ରାଣ ଦିଏ, ସେ ବ୍ରହ୍ମଙ୍କୁ ଜଗନ୍ନାଥଙ୍କ ଭିତରେ ସମର୍ପଣ କରେ, ସେ ବ୍ୟକ୍ତି ମରିଯାଏ, ତ ଜଗନ୍ନାଥଙ୍କ ସେବା କରି ଯିଏ ମରୁଛି, ତ ସେ କେତେ ପୁଣ୍ୟ ଅର୍ଜନ କରୁଥିବ, ତ ଯୋଉମାନେ ବି ଏଇ କାମ ଏ କାମ କାହାକୁ ବାଧ୍ୟରେ କରାଯାଏ ନାହିଁ, ଯୋଉମାନେ, ଯୋଉମାନେ ଇଚ୍ଛା ସୋ ଇଚ୍ଛାରେ ଏହି କାର୍ଯ୍ୟ ମାନେ ପୁଣ୍ୟ କାମ କରିଥାନ୍ତି, ଏହାକୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ବୋଲି କୁହାଯାଏ, ବାକି ଆମର ଛତିଆ ବଟ ଅଛି ଗୋଟେ, ଗୋଟେ ଜଗନ୍ନାଥ ଙ୍କର ଛତିଆ ବଟ ଜାଣିଛନ୍ତି, ଛତିଆ ବଟରେ ଜଗନ୍ନାଥ ଅଛନ୍ତି, ଯୋଉଠି ଆମର ବାର ହାତ ଖଣ୍ଡା ରହିଛି, ଆମର କୁହାଯାଏ କି ଆମର ଯୋଉ ମାଳିକାରେ ଅଛି, ଦିନେ ବାର ହାତ ଖଣ୍ଡା ବଢିବ ଏବଂ ଜଗନ୍ନାଥ ତାହାକୁ ଧରି ଯେବେ ଆମ ଦେଶ ଆମର ଇଏରେ ଲେଖା ଅଛି, ମାଳିକାରେ ଲେଖା ମାଳିକା ବଚନ ଅଛି କି ଯେବେ ରୁଷ ଆମ ଭାର ଜଗନ୍ନାଥଙ୍କୁ ଚୋରି କରିବାକୁ ଆସିବ, ସେତେବେଳେ ଜଗନ୍ନାଥଙ୍କୁ ନେଇକି ଛତିଆ ବଟରେ ଲୁଚା ଯିବ ଏବଂ ଜଗନ୍ନାଥ ଜଗତରନାଥ ଜଗନ୍ନାଥ ସେଇଠୁ ବାର ହାତ ଖଣ୍ଡା ବୁଲେଇବେ ଏବଂ ଆମ ସାରା ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଏମିତି କି
ଏଇଟା ତାଙ୍କର ଛୋଟ, ଏଇଟା ତାଙ୍କର ଛୋଟ ଶିଶୁ ଜନ୍ମ ପରେ ଏମିତି କିଛି କଥା ହେଇଥିଲା, ନା। ତାଙ୍କ ଶିଶୁ, ଏହା ଶିଶୁର ଭଲ ଭବିଷ୍ୟତ ଓ ସୁରକ୍ଷା ପାଇଁ ପର୍ବ ପାଳନ କରାଯାଏ।
ହଁ, ଏ ଏଥିରେ ମାଳିକାରେ ବି ଲେଖା ଅଛି, କି ଯେତେବେଳେ ରୁଷ ଆମ ଭାରତକୁ ଆସିବ, ଆମ ଜଗନ୍ନାଥଙ୍କୁ ଚୋରି କରିବା ପାଇଁ, ଜଗନ୍ନାଥ ଯିବେ ଛତିଆ ବଟ ଲୁଚିବା ପାଇଁ ଏବଂ ଛତିଆ ବଟରେ ଏବେ ମଧ୍ୟ ବାର ହାତ ର ଯୋଉ ଖଣ୍ଡା କହୁଛନ୍ତି, ସେଇ ଖଣ୍ଡା ମୁଁ ବର୍ତ୍ତ ମାନେ ମୁଁ ଏବେ ଦି ମାସ ଗୋଟେ ବର୍ଷେ ତଳେ ଯାଇଥିଲି, ସେଇ ଖଣ୍ଡା ପାଖାପାଖି ସାତ, ଆଠ ସାତ ହାତ ହେଇଗଲାଣି, ବାକି ଆଉ ବାର ହାତ କୁ ଅପେକ୍ଷା ତ ବାଳିକା ବଚନ ଯେହେତୁ ଆଜି ଯାଏ ସତ ହେଇ ଆସିଛି ଜଣା ନାହିଁ ତ ତ ହବ କି ନାହିଁ, କିନ୍ତୁ କୁହାଯାଏ ସେଇ ଜଗନ୍ନାଥ ଯେତେବେଳେ ଛତିଆ ବଟ ଯାଇକି ଲୁଚିବେ, ସେଇଠୁ ଜଗନ୍ନାଥ ବାର ହାତ ଖଣ୍ଡା ବୁଲେଇବେ ଏବଂ ଆମର ପୃଥିବୀ ଧ୍ୱ ମାଂସ ହେବାର ସମ୍ଭାବନା ରହିଛି। ଏଇଭଳି କିଛି ମଧ୍ୟ ଜଗନ୍ନାଥ ମା
ହଁ, କୁହ।
ଅ ନ କଳେବର ବିଷୟ ରେ କଣ ଜାଣିଛନ୍ତି, ଆପଣ?
ନବକୋଳ ବି ଏବେ ପାଳନ ହୁଏ, ଯେ ଆମର ଏଇଟା ସାଧାରଣତଃ ନବକଳେବର ହେଉଛି, ଜଗନ୍ନାଥଙ୍କର ପର୍ବ ମାନେ ନୂଆ ଦେହ ମୂର୍ତ୍ତି ତିଆରି କରାଯାଏ, ପବିତ୍ର ପର୍ବ ତାପରେ ଏହା ସାଧାରଣତଃ ବାରରୁ, ଉଣେଇଶ ବର୍ଷ ମଧ୍ୟରୁ ଗୋଟେ ଥର ଏ ଆସେ। ଆଷାଢ ମାସରେ ରଥଯାତ୍ରା ସହ ହୁଏ। ଦ ବାଣଜାଗ ଯାତ୍ରାରେ ଅଛି, ପୂଜାରୀମାନେ ପବିତ୍ର ନାମ ଗଛ, ନିମ୍ମ ଗଛ ଦାରୁ ଯାହାକୁ କୁହାଯାଏ, ଖୋଜିବାକୁ ଯାଆନ୍ତି, ଏହା ଏହାକୁ ଦାରୁ ଖୋଜିବା କୁହାଯାଏ, ପବିତ୍ର ଗଛ ଚୟନ ନିର୍ଦ୍ଦିଷ୍ଟ ଲକ୍ଷଣ ଥିବା ନିମ ଗଛ ବା ଦାରୁଗଛ ଛ ଚୟନ କରାଯାଏ। ପୂଜା କରି ଗଛ କଟାଯାଏ, ସେଇ ଗଛମାନଙ୍କୁ ଯାଇକିରି ମାନେ
ଜଗନ୍ନାଥଙ୍କ ପାଇଁ ଯୋଉ ଗଛର ମାନେ ଜଗନ୍ନାଥଙ୍କ ମୂର୍ତ୍ତି ଯୋଉ ଗଛର ଗଣ୍ଡିରେ ହବ, ସେଇ ଗଛରେ କୌଣସି ବି ପକ୍ଷୀ ବସି ନଥିବ, ଏମିତି ଗଛ ଗଛରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ହୁଏ।
ସେ ଗଛକୁ ଯାଇକି ତାକେ ମାନେ କିଛି ପୂଜା ଯାଇକିରି କରନ୍ତି, ମାନେ ପଣ୍ଡିତମାନେ ଯାଇକି କିଛି କରନ୍ତି, ହିଁ ତାପରେ ନିର୍ଦ୍ଦିଷ୍ଟ ଲକ୍ଷଣ ଥିବା ନିମ ଗଛ ଚୟନ କରାଯାଏ। ପୂଜା କରିକି କଟାଯାଏ, ତାପରେ ସେଇ କାଠରେ ନୂଆ ମୂର୍ତ୍ତି ତିଆରି ହୁଏ, ଗୁପ୍ତ ଭାବେ ଏହା କାମ କରନ୍ତି, ବ୍ରହ୍ମ ପଦାର୍ଥ ପରିବର୍ତ୍ତନ ପୁରୁଣା ମୂର୍ତ୍ତିକୁ ବ୍ରହ୍ମ ନୂଆ ମୂର୍ତ୍ତିକୁ ଦିଆଯାଏ, ଏହା ସବୁଠାରୁ ଗୁପ୍ତ ଓ ପବିତ୍ର କାମ। ତାପରେ ପୁରୁଣା ମୂର୍ତ୍ତିକୁ ମନ୍ଦିର ଭିତରେ ସମାଧି ଦିଆଯାଏ, ନୂଆ ମୂର୍ତ୍ତି ଦର୍ଶନ ନୂଆ ମୂର୍ତ୍ତିକୁ ଲୋକଙ୍କୁ ଦର୍ଶନ ଦିଆଯାଏ, ତାପରେ ରଥଯାତ୍ରା ହୁଏ, ବିଶେଷରେ ଏହାକୁ ଭଗବାନଙ୍କ ନୂଆ ଜନ୍ମ ବୋଲି ମନାଯାଏ, ଲକ୍ଷ ଲକ୍ଷ ଭକ୍ତ ଏହି ପର୍ବ ଦେଖିବାକୁ ବି ଆସନ୍ତି ଯେହେତୁ ବାରରୁ ଉଣେଇଶ ବର୍ଷ ଭିତରେ ଗୋଟେ ଥର ହୁଏ, ତ ଆସନ୍ତି ଲୋକମାନେ ବହୁତ ଗହଳି ବି ହୁଏ, ଯେହେତୁ ବାହାରକୁ ବି ଆସନ୍ତି, ଜଗନ୍ନାଥ ବାହାରେ ଦର୍ଶନ ହୁଏ।
ହୁଁ, ଏଇ ଯୋଉ ବ୍ରହ୍ମ, ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏବଂ ତାଙ୍କ ସହିତ ସୁଦର୍ଶନଙ୍କ ବ୍ରହ୍ମ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିରର ପଛପଟେ ଏକ ଭାଗରେ ଦେଖିବାକୁ ମିଳେ, ଯୋଉଠି ବଳ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ବ୍ରହ୍ମ ଅ ରଖି ପୂଜା କରାଯାଉଛି, ଯୋଉଟା ମାଟି ତଳେ ପୋ ଯାଇଛି, ଆଉ ପୁଣି ରଖି ପୂଜା କରାଯାଉଛି। ଦେଖିଛନ୍ତି କେବେ ସେଇ ଦୃଶ୍ୟ?
ନା, ମୁଁ ତ ଏ ସବୁ ଦେଖିନି, ମୁଁ ବାସ ମାନେ, ମାନେ ବହୁତ ଗହଳି ଥାଏ, ନା ଜଗନ୍ନାଥ ମନ୍ଦିର ପୁରୀ ଯାହା ଯେହେତୁ ତ ବହୁତ ଗହଳି ଥାଏ, ଲାଇନରେ ମାନେ ସକାଳୁ ଗଲେ ବି ଲାଇନ ରହିକିରି ମାନେ ଜଗାକୁ ଦର୍ଶନ କରିବା ପାଇଁ ତ କିଛି ପରୀକ୍ଷା ଦେବାକୁ ପଡ଼େ, ତ ଭୋକ ଶୋଷ ରେ ଲାଇନ ରହିକିରି ଜଗାଙ୍କୁ ଦର୍ଶନ କଲାସୁଇଁ ଚାରିଟା, ପାଞ୍ଚଟା ହେଇଯାଏ, ତ ଏତ ସବୁ ବୁଲିବାକୁ ଟାଇମ୍ ହିଁ ମିଳେନି, ଯେହେତୁ ଆମେ ଦୂର, ଦୂର ଜାଗାରୁ ଯାଉ। ତ ସେଇ ଟାଇମ ରେ ଖାଲି ବାସ୍ ଯାଇକିରି ବସ୍ ଚାରି ପଟ ଯାକ ବୁଲିକିରି ଦୀପ ଲଗେଇକିରି ଦୀପ ବାହା ପ ଯାହା ବି କିଛି ଲଗେଇକିରି ଅ ଦେନ୍ ପୂଜା ମୁଣ୍ଡିଆ ମାରିକିରି ଆସଯାଏ ସେଇ ଜାଗାରେ ଆଉ ଗୋଟେ କିଛି ଅଛି ଯିଏ ଆମର ମଥାରେ ପଇସା ଲଗେଇକିରି ଅ
ନାଇଁ ସେଇଠି ଗୋଟେ ସେ ନାଇଁ ସେଇଠି ଗୋଟେ ମନ୍ଦିର ଅ ଛି ମନ୍ଦିର ଅଛି ତା ରେ ଏମିତି କିଛି ଅଛି ତମେ ସଚା ମନରେ ସେ ମନ୍ଦିରରେ ପଇସା ଲଗେଇବ ତ ସେଇଠି ଲାଗିଯିବ ତମ ମନରେ ଯଦି କିଛି କପଟ ଥିବ ସେ ପ କଏନ ତଳକୁ ଗଡି ପଡ଼ିବ। ସେଇଠି ଗୋଟେ ମନ୍ଦିର ମାନେ ଗୋଟେ ମନ୍ଦିର ଟାଇପର ଅଛି ସେ
କିଛି ଅଛି ସେଇ ଅଁ ତାର ବି କିଛି କଥା ଥିବ। ଠିକ ଅଛି ତ ଟାଇମ ହେଇ ଗଲାଣି ମୁଁ ର ରଖୁଚି
ହୁଁ।